ହାଲୋ।
ହଁ, ହୁଁ, ହୁଁ। ଇଏ ଝିଅ କି?
ହଁ।
ଭଲ ଅଛ?
ହଁ, ଭଲ ଅଛି।
ଆଉ, କଣ ରଜ ପାଇଁ ପ୍ଲାନିଂ କରିଛ? କାଲି ତ ରଜ।
ରଜରେ ଆମର ଘରେ ଚକୁଳି ପିଠା କୁ ବହୁତ ତରକାରୀ ଖାଇବୁ।
ନା, କାଲି ତ ଭଲ ବାର ପଡୁଛି ରଜରେ, ଆଉ କାଲି କଣ ମଟନ, ନା ଚିକେନ, ନା ଚିଙ୍ଗୁଡି ନା କଣ କରୁଛ ତମର କାଲି? କାଇଁ, ଆଉ କାଇଁ ଆଉ ଆଣ୍ଟିକି ତ ଡାକୁନ, ରଜ କରିବା ପାଇଁ?
ଆଣ୍ଟି ଘରେ ମଟନ ଖାଇକି ନାତି ନାତୁଣୀ ସହିତ ରଜ କରିକି, ଏଇ ଖାଲି ଶୁଖିଲା ଟାରେ ଏଇ ଦେଖାହେଲା। ଯେ, ଯୁଆଡେ ପଳେଇଛନ୍ତି। ମୁଁ ଏକୁଟିଆ ଅଛି।
ଆ, ହଁ। ଆ ମୁଁ ଜାଣିଥିଲେ ଝିଅ ଟିକେ ତମ ପାଖକୁ ଯାଇଥାନ୍ତି। ଆଉ ଯେ, ମୋର ବି ବହୁତ କାମ। ମୁଁ, ଏବେ ପିଏଲ୍ କାମ କରୁନି କି? ଯେ, ଏସ୍ଆଇଆର ସଂଶୋଧନ ଆମ ଓଡିଶାରେରେ ଚାଲିଛି, ସେଇ କାମ କରୁଛି ଯେ, ମତେ ମତେ ତ ପୁରା ମୁଣ୍ଡ ଫଟା ଟାଇଟ, ଟୋଟାଲ ସମ୍, ମାନେ ସମୟ ନାହିଁ। ହେଲେ, ତମ କଥା ଟିକେ ଏବେ ମନେ ପଡିଲା ବୋଲି, ଖାଇ ବସିଛି। ତା ସାଙ୍ଗରେ ବି, ତମ ସାଙ୍ଗରେ କଥା ହଉଛି। ମୁଁ କହିଲି ଟିକେ ମନେ ପଇଲା।
ଅହ।
ଖାଇସାରିଲନି ତମେ ହଉ ଯା। ହୁଁ, ତମେ? ହଁ ହଁ ତମେ ଏବେ ବୁଲି ଯାଇଥିଲ ବୋଧେ ସେ ଚେନ୍ନାଇ? ହୁଁ, ତମ ଷ୍ଟାଟସ୍ ଦେଖୁଥିଲି।
ଓହ ତାହେଲେ ତମେ ତାଷ୍ଟସ ଦେଖି ଜାଣିଲ?
ଆଉ ତମ କଥା ହେବି ଗଲେ ତ ଆଉ ଟିକେ ସୁବିଧା ପାଇଲେନି ପଚାରିଥାନ୍ତି କୁଆଡେ ଯାଇଛ ବୋଲି?
ଅ ହଁ।
ସେତେବେଳକୁ କଣ ଗୋଟେ ଅସୁ କାମ ପଡିଗଲା ଆଉ ଲଗେଇ ପାରିଲିନି। ଯାହା ହଉ ବୁଲାବୁଲି କରିକି ଆସିଲ,
ଖରା ଛୁଟି ଟା ଯେମିତି ହେଲେ ବିତେଇବାର ଯୋଉଠି ହେଲେ ଅଛି ଆଉ ଖରାରୁ ଟିକେ ମୁକ୍ତି ଟିକେ ମାଇଣ୍ଡ ଫ୍ରେଶ।
ମାଇଣ୍ଡ ଫ୍ରେଶ ଟାଇମ ପାସ। ହୁଁ ଗୋଟେ ଖୁସି ତାପରେ ଗୋଟେ ଅଭିଜ୍ଞତା ସବୁ ପ୍ରକାର ଅଛି ତା ଭିତରେ।
ହଁ ସେଇଆ ନୁହ ଆଉ କଣ?
ତାପରେ ତମେ ଯଦି ଏଇ ବୟସରେ ଖୁସି କରିବନି ଆଉ କଣ ତା ପାଇଁ ଗୋଟେ ବୟସ ଖୋଜିବା?
ସେଇଟା ହେଲା କଥା।
ହଉ ନେଷ୍ଟ ଥର ପ୍ଲାନିଂ କଲେ ତମ ସହିତ ମୁଁ ବୁଲିଯିବି ଟିକେ ଭାବିଛି ଆଉ।
ହଁ ହଁ ଆସ ଏଥରେ କଣ ଅଛି?
ପୁଅର ଏ ବର୍ଷ ଟେନ୍ଥ ଏକ୍ସାମ ନା?
ହଁ।
ବୁଲାବୁଲି ଭିତରେ ତା କଥା ତା ହୁଁ ତାକୁ ଟିକେ ଧ୍ୟାନ ଦବ।
ନାଇଁ ନାଇଁ ସେଇଥିାଇଁ ତ ଜଲଦି ଆ ଲ ଭାର ପନ୍ଦର ଦିନରେ। ଆଉ
ମାନେ
ହେଇ ପଢୁନି ବୋଲି ତ ଘରକୁ ଯାଇଥାନ୍ତି ଏ ଡାକର ଆସିଥିଲା ଘରୁ ଯେ ଆଉ ଗଲୁନି। ରଜ କଲା ବେଳକୁ ଆଉ ପାଠ
ଶୁଣିଥିଲି ବି ତମ ହଜବେଣ୍ଡ ବହୁତ ଭଲ ବୁଲାବୁଲି କରିକି ନେଇକି ସବୁ ବୁଲେଇକି ଖୋଇ ପଇକି ବୁଲେଇବା ପାଇଁ ଖୁସି ପାଆନ୍ତି।
ହଁ
ଶୁଣିୁଥିଲି ତବୁ
ସେ ବୁଲେଇବାକୁ ଭଲ ପାଆନ୍ତି ଯାହା ହେଲେ।
ହୁଁ
ଗଲା ଟିକେ ଘରେ କେ ଫାଙ୍କା ଅଉଛ ଟିକେ ବୁଲ ଦେଇକି ଆସିଲେ।
ଭଲ ସେଇଟା ସେ ବି ବାହାରେ ରହୁଛନ୍ତି ନା?
ହଁ ଆଉ ସେମାନେେ ଏକୁଟିଆ କୁଆଡେ ଯାଉଛନ୍ତି କି ଆମେ ଗଲେ କୁଆଡିଆ ସାଙ୍ଗ ହେଇକି ବୁଲିଯିବୁ ଆଉ।
ହୁଁ ମଝିରେ କହୁଥିଲ ନା ଶାଶୁଙ୍କ ଦେହ ଖରାପ ଥିଲା ବୋଲି?
ହଁ ଆଗ ଆପେଜ୍ଞା ଭଲ ଅଛନ୍ତି ଆଉ। ସିଏ ଆ ଟ ମେମୋରି ଲସ୍ ହେଇଯାଇଛି ତ
ଓ ହୋ ଏଇଟା ବୟସଗତ ରୋଗ ଏଇଟା କିଛି ଗୋଟେ ରୋଗ ନୁହଁ ବୟସଗତ।
କିନ୍ତୁ ଏଇ ଯୋଉ ମେମୋରି ଲସ୍ ଟା ଏଇଟି ଇୟର୍ସ ପରେ ଆସେ।
ଓହୋ ତାଙ୍କର କୌଣସି ଗୋଟେ ନା ତାଙ୍କର ମେଣ୍ଟାଲ ସକ୍ କଣ ଗୋଟେ ।
ହଁ ସେଭେଣ୍ଟି ୱାନ ରୁ ତାଙ୍କୁ ହେଇଗଲା ଏଟା।
ହୁଁ ମେଣ୍ଟାଲ ସକ୍ ପାଇ ଯାଇଛନ୍ତି କିଛି ଆଉ।
ହଁ ଏଇ ଯୋଉ ମୋ ଶ୍ୱଶୁରଙ୍କର ଯୋଉ କୋରୋନା ହେଲା। ଆଉ ତାଙ୍କୁ ବି ଯୋଉ କରୋନା ମେଡିକାଲ ରେ ତାଙ୍କୁ ବି ଛାଡିଦିଆ ହେଲା ସେଇ ଦିନଠୁ ଟିକେ ଟିକେ ତା ମୁଣ୍ଡ ଦୋଷ ଥିଲା ହଁ ବିଲେ ତାଙ୍କୁ କେହି ଆଣିବେନି କାଳେ, ହେଠୁ? ସେଇଠୁ ସେଇଠୁ ରହିଲା ଯେ ଟିକେ ମେମୋରି ଲସ୍ ରହିଲା। ଟିକେ ଏବେ ମଝିରେ ବେଶୀ ହେଲା। ବେଶୀ ହେଲା କଣ ଯୋଉ ମେଡିସିନ ଖାଇଲେ ଟିକେ ଡକ୍ଟର ହାଇଡ୍ରୋଜର ମେଡିସିନ ଟା ଦେଇ ଦେଲା। ସେଥିାଇଁ
ଆରେ ହେଲେ ମୁଁ ଲଗଟା ପଡିିି ଯାଉଛି। ଖାଇନିଲି ଦେଖାଯାଉନି। ହୁଁ
ଅଧିକ, ଅଧିକ ଟିକେ ହେଲେ ତ।
ହୁଁ
ସେଇଥିପାଇଁ ଏବେ ପୁଣି ମେଡିସିନ ଚେଞ୍ଜ କରିଦେଲା ଠୁ ଅଛନ୍ତି ଏଠି।
ଆଉ ତମର ସବୁ ସବୁଥିରେ, ରୁଚି ଅଧିକ କେଉଥିରେ? ଖାଇବାରେ ନା ପିନ୍ଧିବାରେ ନା, ଉଁ ସଜବାଜ ହବାରେ ନା, ବୁଲାବୁଲି କୋଉଟା ରୁଚି ଅଧିକ?
ନା, ସଜ ବାଜ ହେବାରେ ଏତେ ତ ରୁଚି ନାହିଁ। ହଁ, ଟିକେ କେ---ଖାଇବାରେ ରୁଚି ଆଉ। ରୁଚି ଟା, ହଁ ରୁଚି ଟା ଖାଇବାରେ, ଆଉ ଏମିତି ଏଁ, ବହୁତ ପିନ୍ଧା ପୁନ୍ଧି ଲଗେଇକି ସଜେଇ ହେଇ, ଉଁ, ସଜବାଜ ତ ଆଗରୁ ମୁଁ ହୁଏନି କେବେ ବି ହ ହଁ।
ଉଁ, ଉଁ, ନା ମୋ ଭଳିଆ ଖାଇବା ରୁଚି?
ଖାଇବା ଟା ଟିକେ ରୁଚି, ଟିକେ ଭଲ ଖାଇବା ହେଲେ ଭଲ।
ଦେ-କେବେ ଗୋଟେ ସାଙ୍ଗ ହେଇକି ଗୋଟେ ରେଷ୍ଟୁରାଣ୍ଟ ରେ ସାଙ୍ଗ ହେଇକି ଖାଇବା। ତୋମ ପସନ୍ଦ ର ମୁଁ ମଗେଇବି। ମୋ ପସନ୍ଦ ସାଙ୍ଗ ହେଇ ବସିକି ଖାଇବା ଆଉ। ସମୟ ହଉ ଟିକେ, ସମୟ ହଉ।
ଆସିଲେ ସିନା ଏଇଠି ଖାଇବା ସାଙ୍ଗ ହେଇକି।
ଏଟା ମୁଁ, ସାଙ୍ଗ ହେଇକି ଦେବି ଖାଇବା ଆଉ।
ହଁ, ହଁ।
ହୁଁ।
ହଁ ହଉ ଯିଏ ଦେଲେ କଣ ହଉଛି, ଖାଇବାର ତ ଅଛି। ହଁ।
ମୁଁ, ଟିକି ମୁଁ, ଟିକିଏ ଆମିଷ ପ୍ରିୟ।
ହଁ, ହଉ ତାହେଲେ ଆମିଷ ବାରରେ ଆସିବ ଯେ ଯିବା ଆଉ।
ହୋ ହଉ।
କାରଣ ଅନ୍ୟ ବାରରେ ଆସିଲେ ତ ହବନି। ଆଉ ତୋମ ନାତି ନାତୁଣୀ କଣ କରୁଛନ୍ତି?
ନାତି ଶୋଇଛି। ନାତୁଣୀ ତାର ଦୋଳି ଆଜିଠୁ ଖେଳୁଛି। ମୁଁ କହିଲି କାଲି ତ ରଜ ତୁ କଣ ଆଜି ଖେଳୁଛୁ।
ମୋତେ ସେ, ହୁଁ
ରଜ ପାଇଁ ତ ସବୁଆଡେ ଦୋଳି ଲାଗିଛି। କାଲି ଆମେ ଯାଇଥିଲୁ ହିଆଡେ ଯେ ଭୁବନେଶ୍ୱର ସେଠି ବି ତ ସବୁ ଦୋଳି ଥାଉ ଝୁଲି ସାଇଲେଣି ଆଉ କଣ କାଲି ରଜ କରିବେ।
କୋଉଠି ଗୋଟେ ଦୋଳି ବାନ୍ଧୁ ବାନ୍ଧୁ ଗଛ ଭାଙ୍ଗି ପଡିଛି। ବଡ ଗଛରେ ବୋଧେ ନିସୁଣୀ ଦୋଳି ବାନ୍ଧୁ ଥିଲେ। ଏଟା ଗୋଟେ ଆମ ଗ୍ରୁପ୍ ରେ କିଏ ଗୋଟେ ଫଟୋ ଛାଡିଛନ୍ତି।
ଆଗୁରୁ ନେସୁଣି ଦୋଳି ଟା ଭଲ କରନ୍ତି ଆମର ଏ ଯୋଉ ହଁ ବାରିଆଡେ ଯୋଉଟା ହୁଏ। ଏଇଠୁ ତ ଥରେ ମୁଁ ପଡିଛି ଯେ ନେସିଣୀ ଦୋଳି ଆଉ ସେକେଣ୍ଡ ଟାଇମ୍ ଖେଳିନି ଆଉ।
ଜାଣିଚ ଝିଅ ଆମ ଗାଁରେ ହୁଏ। ମୋର ଯେ ତେଳେ ଯାଏ ଆମ ଘରକୁ ମୋର ସବୁ ଛୋଟ, ଛୋଟ ଝିଆରୀ ଥାଆନ୍ତି, ମୁଁ ତାଙ୍କୁ ସଜବାଜ କରିକି ସାଙ୍ଗରେ ଧରିକି ବୁଲିବାକୁ ଭଲ ପାଏ। ଦୋଳି ଖେଳି ଯାଉ, ସାଙ୍ଗ ହେଇକି ଖାଉ।
ହୁଁ।
ହୁଁ, ଉଁ, ତିନି ନମବ ବଡ଼ ଭାଇଙ୍କର ଝିଅ, ଝିଆରୀ ହଁ
ତୋମର କେତେ ଜଣ ଝିଆରୀ କି?
ତିନି ଜଣ।
କୋଉଠି ବାହା ହେଇଛନ୍ତି ତୋମ ଝିଆରୀ ମାନେ?
ମୋ ଝିଆରୀ ଗୋଟେ, ସବୁ ସେଇ ଢେଙ୍କାନାଳ ଜିଲ୍ଲା ଭିତରେ ବାହା ହେଇଛନ୍ତି। ଜଣେ ବାହା ହେଇଛନ୍ତି ଗଡ଼କେନ୍ଦୁପଡ଼ା। ଜଣେ କୁଲେଇରେ, ଆଉ ଜଣେ ବହ୍ଲରରେ। ବଡ ଝିଆରୀ ର ମୋର ସାଅ ଆମେ ସବୁ ଭଲ ସାଙ୍ଗ ହେଇକିନା ଖାଉ। ମୁଁ ଯୋଉଟା ଭଲ ପାଏ, ସେ ସେଇଟା ଭଲ ପାଏ। ତେଣୁ ଆମେ ସାଙ୍ଗ ହେଇକିନା ଖାଉ ଆଉ।
ଓ ହୋ।
ଆଉ ତାହେଲେ ତୋମ ବଡ ଝିଆରୀ ଏବେ କୋଉଠି ଅଛନ୍ତି? ତୋମେ କାଇଁ ଦେଖା କରି ଯାଉନ ରଜରେ ତାଙ୍କୁ?
ଯାଇଥାନ୍ତି ଯେ ଟିକେ ସମୟ ହଉନି। ସିଏ ଏବେ ଢେଙ୍କାନାଳରେ ତାଙ୍କ ପୁଅ ପାଠ ପଢୁଛନ୍ତି ତ।
ହଁ, ହଁ।
ଅଛନ୍ତି ଆଉ। ଶାଶୁଘର ପାଖରେ, କେତେବେଳେ ଟିକେ ପଳଉଛନ୍ତି। ସେଠି ବି ରହୁଛନ୍ତି।
ଅ ହଁ।
ଦେଖା ହୁଏ, ସବୁବେଳେ ଦେଖା ହଉଛି ଯାଉଛି। ଏବେ ଟିକେ ବହୁତ ଦିନ ହେଲା ଟିକେ ଆଉ କାମ-ଅ-ଅ- ପ୍ୟାକ୍ ଭିତରେ, ଯାଇପାରୁନି ଦେଖା ହେଇପାରୁନି ଟିକେ ଆଉ।
ହୁଁ, ହୁଁ। ହ, ହଉ କେତ କେତେବେଳେ ଚେଷ୍ଟା କରିବେ ଯାଇକି ବୁଲି ଦେଇକି ଆସିବେ। ତାଙ୍କୁ ବି ଟିକେ ଖୁସି ଲାଗିବ।
ଦେଖିବା। ମୋର ଟିକେ ୱାର୍କ ଲୋଡ୍‌ ରହିଯାଉଛି, ସେଇଥିପାଇଁ ଯାଇପାରୁନି। ଆଉ କିଛି ଅସୁବିଧା ନାହିଁ।
ଆଉ ତମ ପୁଅ ମାନେ କଣ କରୁଛନ୍ତି?
ପୁଅମାନେ ବର୍ତ୍ତମାନ କେହି ନାହାଁନ୍ତି, ସବୁ ବାହାରେ। ହୁଁ। ସବୁ ବାହାରେ ରହୁଛନ୍ତି, ପାଖରେ କେହି ନାହାଁନ୍ତି।
ଆମେ ତମ ସବୁ ପୁଅ ବାହା କରି ସାରିଲଣି?
ସମସ୍ତଙ୍କର ବାହାଘର ସରିଲାଣି। ନାତି-ନାତୁଣୀ ଦି ଜଣଙ୍କର ହେଲେଣି, ଆଉ ଜଣଙ୍କର କିଛି ହବାର ଅଛି, ଆଉ।
ସେ କୋଉଠି ହେବେ?
ସିଏ ତୁର୍କୀରେ, ଫରେନ୍‌ ରେ ରହୁଛନ୍ତି।
ତାହେଲେ, କେବେ ଆସିବେ?
ସେ ଏବେ ତ ଆସିବାର ଅଛି। ବୋହୁର କଣ ହବ, ତ? ତାକୁ ଛାଡିବା ପାଇଁ ଆସିବ।
ହଁ, ହଁ।
ହୁଁ।
ଆସିଲେ ଏଇଠି ରହିବେ ଆଉ। ଏଠ
ହଁ, ହୁଁ, ହୁଁ ଆଉ, ସେଠି ବାହାରେ କିଏ ଅଛି? ବାହାରେ କିଏ ଆଉ ଅଛି, ଦେଖ, ଦେଖ ଦେଖା ଶୁଣା କରିବା ପାଇଁ ଆଠ ବର୍ଷ ହେଲା, ଆମ ବୋହୁ ଅଛି, ମୁଁ ଅଛି।
ହଁ, ମ ଆମର ଓଡିଶା କୁ ଆସିଲେ ଭଲ ଯାହେଲେ ବି। ବାହାରେ ରହିଲେ କେହି ନଥିବେ ହେଲ୍ପ ବି କରିଆକୁ।
ନାଇଁ, ତାପରେ ଏଇଟା ବି ଫାଷ୍ଟ ଡେଲିଭରି ନା।
ହଁ।
ମତେ ଲେଟରେ ହଉଛି।
ଆଉ ସେଠି ମାନେ ମେଡିକାଲ୍‌ ଦେଖା ଦେଖି ଭଲ।
କରିବାକୁ କେହି ନାହାଁନ୍ତି ନା, ରେଗାଲ ଅଛି, ସବୁ ସୁବିଧା ଅଛି।
ମାନେ, ଦେଖା ଶୁଣା ନିହାତି ଭଲ ଥିବ ନା ଲାଗିଛି।
ଆଉ, ଆଜି କଣ ଖାଇଛ? ଖାଇ-କଣ ଖାଇଛ ଆଜି?
ଆଜି ଭାତ, ଡ଼ାଲି ଆଉ ଆଳୁ ଭର୍ତ୍ତା।
ଭଲ ଜିନିଷ।
ଭଲ ଜିନିଷ। ଆଉ କଣ କରିବା ଲେଟ୍ ରେ, ଯୋଉ ରଜ ଯୋଗୁ ଘର ଦ୍ବାର ପୋଛା ପୋଛି କରି, କାମ ସାରିକି ଡେରି ରୋଷେଇ ଯେତିକି ହେଇପାଇଲା। ତା ସାଙ୍ଗରେ ଖାଲି ଆମ୍ବଟା ତଡକା ଦବାପାଇଁ ଆଉ।
ହୁଁ, ହୁଁ, ହୁଁ। ମୁଁ ବି ଆମ୍ବ ଖାଉଛି ସେଇଥିପାଇଁ ହସିଲି। ମୋର ବି ଆମ୍ବଟା ଭାରି ଫେବରାଇଟି। ଡାଇବେଟିସ ଅଛି ହେଲେ କଣ ହବ।
ମୋ ଝିଆରିରତ ବେଶୀ ଫେବରାଇଟ ଆମ୍ବ ଯେ ସେ ଖାଲି ଆମ୍ବ ଖାଇକି ରହିଗଲା ଆଜି ଦିପହରଟା ଆଉ।
ହୁଁ ଆମ୍ବଟା ହେଲା ଗୋଟେ କଣ ମଣିଷର ଦୁର୍ବଳତା। ଡାଇବେଟିସଟାତ ରୋଗ ଦେହରେ ସବୁବେଳେ ପାଇଁ ଅଛି ଏଟା ହଉଚି ସିଜିିନ ଜିନିଷ।
ହୁଁ କିନ୍ତୁ ମୋପୁଅ ଜମା ଆମ୍ବ ଛୁଏଁନି।
ଉୁଁ ହୁଁ।
ସବୁ ମୁଁ ଦେଖିଚି ବହୁତ୍ ଛୁଆ ଅଛନ୍ତି ସବୁତିକ ଆମ୍ବ ଖାଉଚନ୍ତି। କିନ୍ତୁ ଗୋଟିଏ କେବଳ ଅଲଗା ସିଏ ଯିଏକି ଆମ୍ବ ଖାଏନି।
ଆଁ ହଉ, ହଉ ଝିଅ ହଁ ଗୋଟେ ପରେ କେତେବେଳେ ସୁବିଧାଦେଖି କ କଥା ହବା ଆଉ ହଉ ହଉ ହଉ ରଖୁଚି ଆଁ।
ହଉ ହଁ।
କିଏ?